ହ୍ୟାଲୋ।
ହଁ କଣ କରୁଛୁ?
ଶୋଇଛି ଆଉ।
ଓହୋ ଆଉ ଖାଇସାରିଲୁଣି।
ହଁ। ଏ ଡାଲି ଆଉ। ଛୁଇଁ ଆଳୁ ତରକାରୀ ଆଉ।
ଆଉ ବାପା ପୁଅ ସବୁ ଖାଇସାଇଲେଣି।
ହଁ ବାପା ପୁଅ ଖାଇ ସାଇଲେଣି।
ଆଉ ପୁଅ।
ପୁଅ ଯାଇଛି ପାଠ ପଢିବାକୁ।
ଓହୋ ଆଉ କଣ କହ। ଆଉ ଅଜା ହେରିକାଙ୍କୁ ଫୋନ କରିନଥିଲୁ।
ହଁ ଅଜା ହେରିକାଙ୍କୁ ଫୋନ୍ କରିଥିଲି। ଅଜା କୋଉଠି କି? ତାଙ୍କ ଶରୀର କଣ ଖରାପ ହେଇଛି କଁ
ହଁ ଆଉ ଦେଖିବାକୁ ଯିବୁ।
ହୁଁ ଭାବୁଛି। ଦି ତିନି ଦିନ ଭିତରେ ହବ ଯଦି ଦେଖିବାକୁ ଯିବି।
ଓ କଣ ବହୁତ ଜୋରେ ଖରାପ ହେଇଛି ନା କଣ।
ହଁ ମୁଣ୍ଡବିନ୍ଧୁଥିଲି କହୁଥିଲେ। ଆଉ ବେଶୀ ଯୋଉ ଗୋଡ ଫୋଡ ଫୁଲି ଯାଉଛି।
ଓହୋ ଔଷଧ ଖାଉନାହାନ୍ତିିକି?
ଔଷଧ ଖାଇଥିଲେ ଦି ତିନି ଦିନ ହେଲା କଣ ଔଷଧ ଆଣିବା ବନ୍ଦ କରିଦେଇଛନ୍ତି ଆଉ
ଓହୋ।
ପଇସା ପତ୍ର ମିଳି ନେଇଁ ମିଳିଲେ
ଆଣିବେ ଆଉ। ଓହୋ। ଆଉ ତମ ତମ ଘରେ ସବୁ କିଏ କିଏ ଅଛନ୍ତି?
ହଁ ଆମ ଘରେ ବାପା ମା ଭାଇ ତାଙ୍କର ପୁଅ ପୁତୁରା।
ହୁଁ ହୁଁ।
ଏ ସବୁ ଅଛନ୍ତି ପୁତୁରା ବୋଉ।
ଓହୋ ତାଙ୍କର ପିଲାଛୁଆ?
ସେ ବଡ ପୁତୁର ର ଗୋଟେ ଝିଅ
ହୁଁ।
ବୁତୁରାର ଗୋଟେ ଝିଅ ଆଉ ଆଉ ଏମାନେ ସବୁ ବାହା ହେଇ ନାହାନ୍ତି ଆଉ ଗୋଟେ ଝିଆରୀ ବାହା ହେଇଯାଇଛି ଆଉ?
ଓହୋ। ଆଉ କାଲି କେମିତି କେତେବେଳେ କେମିତି ଯାଅ ନା କେବେ ଯାଇନା ଆଉ କିଛି ଦିନ ହବ।
କି ରଜ ଆସିଲେ ଯାଏ ଏ ବର୍ଷ ତ ରଜରେ ଆଉ ବର୍ଷା ହେଲା ଆଉ ଯାଇ ପାଇଲିନି। ଭାବୁଛି ଏ ମାସେ କିମ୍ବା ପନ୍ଦର ଦିନ ପରେ ହବ ଯଦି ଯିବି ଆଉ।
ହଁ ବାପାଙ୍କ ଦେହ ଖରାପ ଦେଖିବାକୁ ଯିବ ଆଉ।
ହଁ।
ଆଉ ପୁଅ ତମ ପୁଅ ଚଗଲା ହଉଛି।
ମୋ ପୁଅ ବେଶୀ ଚଗଲା।
ହଁ କରିଥିଲା।
ହୁଁ ଏଇ ଗାଁରେ ଏଇ ପାଖ ବସ୍ତି ପାଖରେ ଯାଇକି ଝଗଡ଼ା ଘାଣ୍ଟି ସବୁବେଳେ କରୁଛି ମାଡ ଗୋଳ ଉପରେ ବ୍ୟସ୍ତ ଆଉ ଛୋଟ ପିଲା ତ ବୁଦ୍ଧି ହେଇନି। ତାକୁ ଘରେ ଯେତେ ବୁଝେଇଲେ କଣ ହବ ସିଏ ତ ଜିଦି କରୁଛି ଯେ ସେଇ ପିଲାମାନଙ୍କୁ ମାରିବ ବୋଲି ଆଉ ଯେତେ ବୁଝେଇଲେ କଣ
କିଛି କହୁନାହାନ୍ତି।
ତାଙ୍କ ବାପା ଟିକେ ଏସବୁ ବାବଦରେ କିଛି ମୁଣ୍ଡା ପୁରାନ୍ତି ନେଇ
ଓହୋ।
ଛୋଟ ଛୁଆ କଣ ଗୋଟେ କହି ଦଉଛି ଓ ଦେଖିବା କଣ ହବ ଆଉ ଛୋଟରୁୁ ଯଦି ଆମେ ନ ଲାଗିବା ବଡ ହେଲେ ସେ ବେଶୀ ଉଦ୍ଧତ ହବ ନା ନାଇଁ।
ହଁ ସେୟା ତ ବୁଝେଇବା କଥା।
ବାପା ବି ବୁଝୁ ନାହାନ୍ତି କି ବୁଝଉ ନାହାନ୍ତି। ଏମିତି ହଉଛିି ତାର ଏଇନା ଶନି ସପ୍ତା ଦଶା ଅଛି ତ
ଓହୋ।
ହଁ ଶନି ସପ୍ତାହ ଦଶା ଅଛି ସେଇ ଦେଶରୁ ଦେଢ ବର୍ଷ ସେ ସେମିତି ହବ ମୁଁ ଭାବୁଛି ଶନି ଠାକୁର ପାଖରେ ତାକୁ ନେଲେ କହିବି ଶନିବାର ଯାଇକି ପୂଜା କରିବୁ ଆ ନବ ହେଇକି ଆସିବ ନ ଗଲେ ସିଏ ମୁଁ ହବ ଯଦି ଶନିବାର ଦିନ ସକାଳୁ ଯାଇକି ଏମିତି ଟିକେ ଠାକୁରଙ୍କ ପାଖରେ ମୁଣ୍ଡିଆ ମାରି ଆସିବି ଆଉ।
ହଁ ସେଇୟା କଲେ ହବ ଦେଖଉନ
ହୁଁ। ଜାତକ କହୁଥିଲେ ଦେଖେଇବାକୁ ସେ ଜ୍ୟୋତିଷ ରହିଲେ ହଁ ଆଉ ବୁଝା ବୁଝି କରିକି ଯିବାକୁ ପଡିବ ଆଉ।
ହଁ, ଦେଖେଇ ଦିଅ ଏପଟେ ଶନି ମନ୍ଦିର ବି ତମେ ଯାଅ ତାପରେ ବି ଦେଖଇ ଦିଅ।
ଆ ବାପା ଆସନ୍ତୁ ଅ ଦେଖିବା ଝିଅ ହଁ, ଆଙ୍କୁ କହିବୁ ସେଇ ଜ୍ୟୋତିଷ ପାଖକୁ ଯାଇକି ତା ବାପା ତକଟା ନେଇକି ଦେଖେଇଲେ କଣ ପ୍ରତିକାର କହିଲେ ହଉ କରିବା କେ ଦେଖିବା ଆଉ।
ହେଲେ
ଆଉ ଚଗଲା ଦାକୁ କହି ବୁଝେଇଲେ ହବ ନା, ନାଇଁ ତାକୁ ଆମ ଆ କିଛି କହୁନା, ହେଲା ଆଗ ପଛ ହେଲେ ଘୋଡେଇ ଦଉଛି କାଇଁ
ନାଇଁ ଗେଲ୍ହା ନୁହେଁ, ଯେତେ ବୁଝେଇଲେ କଣ ସେ ଟିକେ ଜିଦିଆ ଟାଇପ ର, ଯାହା ବୁଝିଥିବ ସେଇଆ, ତାକୁ ଟିକେ ମାନେ ଯୋଉ ଗେଲେହି କି କଅଁଳେଇ କି କହିଲେ ସିଏ ବୁଝିବ, ସିଏ ଏମିତି ରାଗି ରାଗିକି କହିଲେ ହଠା ଦଷ୍ଟ ଏମିତି ବୁଝିବନି। ତାକୁ ଯେତେ ହଁ। ଯେତେ ଗେଲେଇକି କଅଁଳେଇ କି କହିଲେ ହବ। ଆଉ ତ ବାପା କଣ ଏ କଥା କହିପାରୁଛନ୍ତି, କହି ପାରୁ ନାହାନ୍ତି।
ସେତବେଳେ କାହାକୁ ମାନୁନି, ଏମିତି କାଳେ ହଉଛି ଚଗଲା।
ନାଇଁ ମାନୁନାହିଁ ତ କିନ୍ତୁ ତାକୁ ଟିକେ ଏମିତି କଣ ହେଇକି କଅଁଳେଇ କି କହିଲେ
ହବ। ତାକୁ ଏମିତି ରାଗିକି କହିଲେ, ହଁ ରାଗିକି କହିଲେ ହବନି। ଆଉ ମୁଁ ତାକୁ ଯେତେବେଳେ ବୁଝାଏ, କଅଁଳେଇତାକୁ ବୁଝାଏ କିନ୍ତୁ ଏମାନେ ସବୁ ରାଗିଲା ଠାରୁ ରାଗି କି କହିଲା ଠାରୁ, ସିଏ ବେଶୀ ତାର ଗୋଟେ ରାଗ ହଉଛି। ଛି ଆଉ।
ଆଛା।
ଆ
ଆଉ
ଆଉ କଣ କହିବି? ତମେ କଣ ଖାଇଥିଲ?
ମୁଁ ଖାଇଥିଲି ଭାତ, ଡାଲି ଏଇ ଆଳୁ ଭର୍ତ୍ତା। ଏଇ ଯୋଉ ଯାଇଥିଲି, ଆଉ ସ୍କୁଲ ଯାଇଥିଲି, ସ୍କୁଲ ରୁ ଆସି ଚା ମୁଡି ମିଶ୍ଚର୍ ଖାଇଥିଲି। ଏଇ ତା ପରେ ଆସିଲି ଆଉ।
ହୁଁ ଉ
ଆଉ ତମ ପୁଅ ସ୍କୁଲ ଯାଉଛି?
ହଁ, ଏଇ ଦି ଚାରି ଦିନ ହେଲା। ଖୋଲିଛି ତ ଦି ତିନି ଦିନ ହେଲା। ଯାଉଛି ଆଉ, ହଁ।
ସେ କଣ କେମିତି ପଢା ପଢି କରୁଛି?
ଯେତିକି ସମୟ ପଢ଼େ, ତା ମାନେ ମନେ ରହେ। ଆଉ ଯୋଉ ସମୟ ପଢୁନି, ଏ ଏକର ସେକର ହେଇକି ଚଗଲା ହଉଛି ଆଉ ତାକୁ କେତେ ଆକଟ କରିବ ମଣିଷ।
ଆଉ କରିବେନି ହବ କେମିତି? ପୁଣି ଦଶମରେ ଭଲ ରଖିବେ ନା ନାଇଁ।
ଅ ତା ପରେ ଘର କାମ କରୁଚି। ଏ ଟିକେ ସମୟ ଦେଇ ହଉନି। ଆଉ
ଦେବାକୁ ପଡିବ ନା ଆଉ।
ଛୁ ଛୁଆଙ୍କର ପ୍ୟାଣ୍ଟ ସାର୍ଟ ଭଲ ମନ୍ଦ ପକେଇକି ଗଲା ଆଳୁ ତାକୁ ସଫାସଫି କରି ଆସିଲା ବେଳକୁ ମତେ ଡେରି ହଉଛି, ଇଆଡେ ଘର କାମ। ଆଉ ନିଜକୁ ଟିକେ ଭଲ ଲାଗୁନି ଦେହ ହାତ ଶୋଇପଡୁଛି ଆଉ, ସମୟ ତା ପାଇଁ ଦେଇ ହଉନି, ଆଉ ସେ ମାନିଲେ ତା ତା କିଏ ଟିକେ ପାଖରେ ବସିବ କି କଣ କରିବ ତ କାହାରି କଥା ମାନିବାର ନାହିଁ ଆଉ ତାକୁ କଣ କହିବୁ?
ମାନିବେନି ଆଉ ହବ କେମିତି ନ ମାନିଲେ। ତ ଭଲରେ ବୁଝାନ୍ତ କି କଣ ସକାଳୁ ଉଠୁ ତାଙ୍କୁ ଉଠାନ୍ତ। ନିଜେ ଉଠାନ୍ତ ସିଏ ନ ଉଠିଲ ନାଇଁ ତମେ ଯାଇଁକି ନିଜେ ଉଠାନ୍ତ। ସେ ଉଠନ୍ତା ଥରେ ଏଥର।
ଜାଣିନି। ଯୋଉ ସ୍କୁଲ ଆଉ ଟିୟୁସନ ସିଏ ତାର ସେ ବାବଦରେ ସିଏ ପଳେଇବ। ତାର କିଛି ଅସୁବିଧା ନାହିଁ। କିନ୍ତୁ ଏଇ ପାଠ ପଢିବା ଟା ତାକୁ ଭାରି କଷ୍ଟ।
ନା ନାଇଁ ସ୍କୁଲ ଟୁୟୁସନ ସିନା ପଳେଇବ ହେଲେ ବି ସେ ନିଜେ ନିଜେ ପୁଣି ପଢିବ ନା ନହିଁ ନିଜେ ତମେ ତ
ନିଜେ ପଢିବାଟା ତାକୁ କଷ୍ଟ ନିଜେ ପଢିବା ଟା ତାକୁ କଷ୍ଟ। ତା ପାଖରେ ବସି ତା ତା ପାଇଁ ସମୟ ଦେଲେ ସିଏ ଟିକେ ଯାଇ ପଢନ୍ତା। ସେତିକି ତାକୁ ମାନେ ଆକଟ କରିବାକୁ ଲୋକ ଦର କାର ଆଉ ମୁଁ ଇଆଡେ ଘର କାମ କରିବି ନା ତା ପାଖରେ ବସିକି ତାକୁ ଆକଟ କରିବି।
ହେଲେ ବି ତମେ ଥରେ ଦିଥର ତିନିଥର ନିଜେ ଉଠେଇବ ତାପରେକୁ ତାର ଆ ନିଦ ଭାଙ୍ଗିଯିବ ଆ ରାତି ଚାରିଟାରୁ ଉଠିକି ପାଠ ଆପଣ ନ ବସନ୍ତୁ ସେ ତାର ପଢ଼ିବ ଥର ଉଠାଇକି ଦେଖ।
ତା ଦଶମ ହେଲାଣି ତା ପାଇଁ ସମୟ ନଦେଲେ ହବନି।
ଆ ଆପଣ ତ ବୁଝୁଛନ୍ତି ଆଉ ଖାଲି ଖାଇବାକୁ ଦେଲେ ହବନି।
ହଁ ସମୟ ତା ପାଇଁ ଯାହାବି ହେଲେ ଦବାକୁ ପଡିବ।
ହୁଁ। ଖାଇବାକୁ ଖାଲି ଦେଲେ ହବନି ତା ସହିତ ତା ପାଇଁ ପାଠ ପଢା ବି ଦେଖିବାକୁ ପଡିବ।
ହଁ ତାର ତ ଖାଲି ଖାଇବ ଭଲ ପିନ୍ଧିବ। ଏମିତିଆ ତାର ନୀତି ଆଉ।
ହେଲେ କଣ ହବ ପାଠ ତ ପଢିବାକୁ ପଡିବ ନା ସେ ପୁଣି କିଛି କରିବ ନା।
ହଁ ତା ଭବିଷ୍ୟତ ଫେରେ କିଛି ଦେଖିବାକୁ ପଡିବ ନା ନାଇଁ। ପାଠ ନ ପଢିଲେ ଆଜିିକାଲି ଦୁନିଆରେ ତ କିଛି କୌଣସି କଥା ସମ୍ଭବ ନୁହେଁ ପାଠ ନ
ହଁ ମୁଁ ଯାଉ ପିଲାଙ୍କୁ ଟିଉସନ କରିବି ରଖୁଛି।
ହଁ।